ଶୁଣା ଯାଉଛି ଆପଣଙ୍କୁ? ଆଉ କେମିତି କଣ ଚାଲିଛି ଆପଣ କଣ କରୁଛନ୍ତି?
କଲେଜ ତ ଆଜି କ୍ଲାସ ସସ୍ପେଣ୍ଡ ହେଇଛି ଏଠି ବସିଛି ଆଉ।
ଆଉ ବର୍ତ୍ତମାନ କଣ କରୁଛନ୍ତି?
ସିଏ ଲାପଟପ ରେ କଲ ହେରିକା ଦେଖୁଥିଲି ଅଫିସର। ଆଉ ଆପଣଙ୍କର ସେଟା ବର୍ଷା ହଉଛି? ବର୍ଷା ହଉଚି?
ଛାଡି ଯାଇଛି ବର୍ଷା ବର୍ଷା ହେଉଥିଲା ଯେ ଛାଡ଼ିଯାଇଛି ଆଉ ମେଘୁଆ ପାଗ ଟିକେ ଦେଇଛି।
ହୁଁ ତାହେଲେ ସାରା ରାଜ୍ୟରେ ବର୍ଷା।
ଇୟର ଫୋନ୍ ଲଗେଇଛୁ କି?
ନାଇଁ ତ।
ହଁ ଲଗେଇବୁନି ଆଉ ଓ ଆଉ କଣ ଖାଇଛନ୍ତି କଣ କେମିତି?
ଆଜି ତ ଖାଇଥିଲି ଭାତ ମଟର ଝୋଳ ଆଉ କାଙ୍କଣ ଭଜା, ଶାଗ ଖଡା ହେଇଥିଲା। ଆପଣ କଣ ଖାଇଛନ୍ତି?
ମୁଁ ବର୍ତ୍ତମାନ ଇପି ଖାଇଛି ଆଉ ଆଉ। ଆଉ କାଲି ଯାଇ ଥିନ୍ ବୁଲାବୁଲି କରିବାକୁ ଯାଇଥିଲେ ଏବେ ମୁଁ ଶୁଣୁଥିଲି। ଙ୍କ ବୁଲିଲେ କୋଉ ଜାଗା।
ହଁ ଏଇ ଫିଲ୍ଡ ୱାର୍କ ଥିଲା ତ କଲେଜର ତ ଅ ଯାଇଥିଲୁ କଣ୍ଟିଲୋ ପଟ ରୁଟକୁ ସେଇଠୁ ଗଲୁହାରୀ କଣ୍ଟିଲୋ ନୀଳମାଧବ ଏଇଠା ବୁଲିକି ଆସିଲୁ ବାଟରେ ଆଉ ଅନୁଭୂତି ନୂଆ ଜାଗା ଟିକେ ଦେଖିବା କଥା ଠାକୁରଙ୍କ ଦର୍ଶନ। ଆଉ ମେଘୁଆ ପାଗକୁ ଭିଉ ଉରା ମସ୍ତ ଆସେ। କିନ୍ତୁ ଓଦା ହେଇ ଯିବାଟା ସକାଳ ଟା ବହୁତ କଷ୍ଟ ପଡିଗଲା।
କଣ କଣ ମାନେ
ମାନେ ମାନେ ଫାଷ୍ଟ ଟାଇମ କଣ କଣ ନୂଆ ଦେଖିଲେ କଣ୍ଟିଲୋ ଯାଇଥିଲେ।
ହୁଁ ନୂଆ କିଛି ନାହିଁ ନୂଆ ସାଙ୍ଗଙ୍କ ସହ ନୁ ଫା ଫାଷ୍ଟ ଟାଇମ କଣ୍ଟିଲୋ ନିଜେ ପୁଣି ଏକୁଟିଆ ଆଗରୁ କଣ ଘର ଲୋକଙ୍କ ସହିତ ହଁ। ସେଇଟା ମଜା ଆଉ ତ ସକାଳୁ ବର୍ଷା ହେଲା ଭାବୁ ଭାବୁଥିଲୁ ହଁ ନାଇଁ ଫେରିକି ଜିବ୍ ବାହାରି କି କଣ ସେମାନେ ତର କହିଲେ ନାଇଁ ଆସିଯାଉ କାହିଁକି ରେନିକୋଟ ପିନ୍ଧିଲୁ ଗାଡି ଧରିକି ବାହାରିଲୁ। ସେ ବୁଟ ନେଇକି ଯାଇଥିଲୁ ବୁଟ ଓଦା ବୁଟ ଖୋଲି ଦେଇକି ଗୋଟେ ବାଟରେ ଦୋକାନ ରୁ ସ୍ଲିପର କିଣିକି ଆଉ ଗାଡି ପ୍ଲକ ଭଥିରେ ପାଣି ଛି ଟା ବସିକି ପ୍ଲଗ ଇଏ ହେଇଲା ଯେ ସେଇଠି ଗାଡି ଆଉ ଷ୍ଟାର୍ଟ ହେଲାନି। ତାକୁ ପୋଛା ପୋଛି କରି ତାପରେ ଗାଡି ଷ୍ଟାର୍ଟ କରିକି ବୁଲିଲୁ।
ଆଚ୍ଛା ଆଚ୍ଛା
ମାଧବପୁରରେ ସେ ଗୋଟେ ସାଙ୍ଗର ମାଉସୀ ଘରେ ତାଙ୍କ ଘରଟିିକି ଖାଇଲୁ ତାଙ୍କ ଗାଁରେ ବେ ପାଞ୍ଚ ଛଅ ଟା ସୋଲାର ଯୋଉ ଥିଲା ଫଟୋ ଆଇଁଲୁ। ଆଣିଲା ପରେ ଆସିଲା ଆସିକି ମନ୍ଦିର ଠି
ଦର୍ଶନ କରିକି ଆସିଲେ ଆଉ। ଭୋଗ ଖାଇଲେ କି ନହିଁ।
ନା ଭୋଗ ଫୋଗ ଆଉ ଖାଇନୁ ଆସିଲୁ ଭାରି।
ସମୟ ହେଲାନି ଆଉ।
ଡର ବା ବର୍ଷା କାଳେ ହେଇଯିବ କି।
ଓହୋ ଆଚ୍ଛା ଆଚ୍ଛା ସେଇ ଇଏରେ ଆପଣ ହ ଆସନ୍ତି ହେରି ଆଉ
ଆପଣ କଣ ବୁଲାବୁଲି କରୁନାହାନ୍ତି।
ହଁ ମୁଁ ଯାଇଥିଲି ମଝିରେ ଏବେ ଗାଁକୁ ଯାଇଥିଲି ଗୋଟେ ଜାଗା ଯାଇଥିଲି ଭାଲୁଚର ଭଲ ଜାଗା ଟିଏ ଆଉ ଏପଟେ ଭୁବନେଶ୍ଵର ବି ବୁଲାବୁଲି କରୁଛି ଆଉ ବେଳେ ବେଳେ ଆଉ
ଆଉ ଘରେ ସବୁ କଣ କରୁଛନ୍ତି?
ହଁ ଘରେ ସବୁ ବସିଛନ୍ତି କା ଆ ରୋଷେଇବାଷ ଚାଲିଛି ଆଉ ହଁ ଆଉ ସବୁ ବସିଛନ୍ତି ରୋଷେଇ ସେ ଏକା କରୁଛନ୍ତି ଆଉ
କଣ ରୋଷେଇ?
ରୋଷେଇ ଚାଲିଛି କଣ ଚିଙ୍ଗୁଡ଼ି ହେର୍ କା ହଉଚି। ଏମିତି ଚାଲିଚି ଆଉ ବର୍ଷା ପାଗ ଟିକେ ହେଇଚି ମେଘୂଆ ପାଗ। ଦି ଦିନ ହେଲା କାହିଁ ଖରା ହଉନି।
ହଁ ବର୍ଷ ପାଗଟା ଦେ
ସେଇ
ଆଉ ଦିଦିଙ୍କର ତ ସଇଲା ଏ ଏଟା ଏବେ କଣ କରିବେ ଆଗକୁ?
ହଁ ତାଙ୍କର ରିପ୍ଲେସମେଣ୍ଟ ଆସିବ ସେ କରିବେ ଆଉ ପଢ଼ିବେ ଇଏ କରିବେ ଆଉ।
। ଆଉ ଆପଣଙ୍କର ଏଇଟା କଣ ଫାଇନାଲ ଇୟର?
ନାଇଁ ନାଇଁ ଆଉ ମୋର ଆହୁରି ଅଛି ବର୍ଷେ। ମୁଁ କହିଲି ଆପଣ ଆଉ କଣ ଜାଗା ବୁଲିଛନ୍ତି ନୟାଗଡ଼ରେ?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
ଏକ୍ସପେରିଏନ୍ସ ମାନେ କଣ ଅଛି?
ଜାଗା ବୋଇଲେ କଣ ଆମର ତ ସେ ତ ବଡଗାଁ ସେଇପଟେ।
ମନ୍ଦିର ଛାଡିକି ଆଉ କିଛି ମାନେ ଆଡଭେଞ୍ଚର ଜାଗା ଯେମତି ନଦୀ, ନାହଳ, ପାହାଡ, ପର୍ବତ।
ବଡ ଭଲ ଭିଉ ତ ଆମର ସେଇଟା ଜାଗା ନା ଟା ମନେ ପଡୁନି ଭାଲୁଝର ନା କଣ ଭାଲୁଝର ହଁ ହଁ। ଏବେ ଗୋଟେ ସିମିଳି ଗୋଟେ ଟୋକାଟେ ସେ
ରହ ତୁ
ଶିମିଳି ନାହିଁ ବଡହାଣ୍ଡି।
ସାନହାଣ୍ଡି।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
ଆଉ କଣ ଜାଗା ଏମତି ବୁଲଛନ୍ତି ଭଲ ଲାଗେ ନେଚର ପରିବେଶ? ପରିବେଶ ଉପରେ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
ପରିବେଶ ଉପରେ ଆଉ କଣ ଏମିତି ଜାଗା ବୁଲିଛନ୍ତି ଯୋଉଟା
ହଁ ହଁ ଆପଣ ଗୋଟେ କଣ ସେବା ଫାଉଣ୍ଡସନ ସେବା ଫାଉଣ୍ଡେସନ ଖୋଲିଥିଲେ ସେଇଟା କେମିତି କଣ?
ଏ ଚାଲିଛି ଆଉ ଲୋକମାନଙ୍କ ସେବାରେ ଆଉ।
ଆମ ଆଡେ ବୁଲୁନାହାନ୍ତି।
ଆପଣ ଆଡେ ହବ ଆପଣ ଯଦି ସହଯୋଗ କରିବେ ଯୋଗଦାନ କରିବେ ତାହେଲେ ସବୁ ହବ।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
ସେ ସେ ସେ କାମ ଭଲସେ ଚାଲିଚି ଆଗକୁ ବଢ଼ିବ ଧୀରେ ଧୀରେ ଛୋଟ କଦମ ପଡ଼ିଛି ଆଉ। ମାନେ ତଳ ଆଡୁ ସିଡିି ଚଢା ହେଇଛି ଆଗକୁ ପୁରା ହିମାଳୟ ପର୍ବତ ଅଛି। ଚଢ଼ିବାକୁ। ଧୀରେ ହେବ ଆଉ ଚାଲିଛି କାମ ଆଉ।
। ଆଛା। ଆଉ କଣ ତମ ଆପଣଙ୍କ ଭୁବନେ ଶ୍ୱର ରେ ସବୁ ଠିକ୍ ଠାକ୍ ଚାଲିଚି?
ଏସବୁ ତ ବ୍ୟସ୍ତ ସହଳ ଆଉ ଯିଏ ଯୁଆଡ଼େ ବ୍ୟ ତ ଆଉ। ଯିଏ ଯୋ କାମରେ ବ୍ୟସ୍ତ। ଏଠି ଲୋକ କା ମୁଁ ରହୁଚି ମୁଁ ରହୁଛି ଆଉ ରହୁଚି। ସେଠୁ ରୋଡ଼୍ ସାଇଡ଼ ରହୁଚି ଆଉ ମୁଁ ଇଏ ପରିବେଶ ଯୋଉ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
ବୁଲାବୁଲି କରେ ଏମିତି ପରିବେଶକା ସବୁ ଅଛି ଏଠି ପାର୍କ ଫାର୍କ ଅଛି ଗଛ ଫଛ ଅଛି।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
ଆଉ ମ ଭଲ ଲାଗେ। ସେଥିପାଇଁ ଇଏ କରେ ଆଉ।
ହୁଁ ହୁଁ। ଆପଣଙ୍କର ପ୍ରକୃତ କୋଉ ଗାଁ ଟିକେ କହିବେ ହୁଁ।
ଆମର ନୟାଗଡ଼ ସ୍ଵର୍ଣ୍ଣ ।
ଅନୁଗୁଳୁ ଆମର ଏ ସାଇ। ଆଉ କେବେ ଆସ ଗାଁ ଆଡ଼େ ବୁଲାବୁଲି କରିକି
ହଁ ନିଶ୍ଚୟ ଯିବା ଆଜି ଆପଣଙ୍କ ଗାଁ ଆଡ଼େ ଏବେ କେ ଯାଇନି ଏ ଯିବା ଦିନେ ଏକ୍ସପିରିଏନ୍ସ କରିବା।
ସାଙ୍ଗ ସାଥି ହେଇକି ଲୋକ ଧରିକି ଆସିବ ଭୋଜି ଫୋଜି କରିବା।
ଭୋଜି ଭୋଜି କରିବା ମୁଁ ଶୁଣିଛି ସିଆଡେ ଝରଣା ପରଣା ଅଛି।
ହଁ। ଏ ପଟେ ଶିମିଳିକି ନ ଯାଇକି ଯୋଉ ସେଇଟା କଣ ଅଛି ଆମର ବ ସେଇଠି କରିବା।
ଆ ସେଠି ପଳେଇବା ସେଇଟା ଟିକେ ଦୂର ହବ ପଛେ ସେଠି ପଳେଇବା ସେଠି ମଝିରେ ମୁଁ ଏବେ ଯାଇଥିଲି ଯୋଉ ଗାଁକୁ ଯାଇଥିଲି ଗାଧେଇକି ଆସିଥିଲି ଭଲ ହେଇଥିଲା। ରିଲେଟିଭ୍ ଫ୍ୟାମିଲି ସହ ଯାଇଥିଲି। ସେ ବି ପୁରା ବିକଶିତ ହେଇଗଲାଣି। ଡେଭଲପମେଣ୍ଟ ହେଇଗଲାଣି। ପାରୁନି।
ସେମିତି ଆମ ଗୋଟେ ଏପଟେ ସେତେ ଇଏ ହଉନି ଆଉ ଗୁଡନାଇଟ୍।
ଭଲ ଲାଗେ ଇଏ ଯିବାକୁ ଇଏ କରିବାକୁ
ଉଁ ଉଁ ଉଁ।
ଆଉ ଆଉ କଣ ଜାଣିଛନ୍ତି ପରିବେଶ କି ଏମିତି କିଛି ଏ ଅଲଗା
ପରିବେଶ କଣ ଯୋଉ ଜାଗା ଟା ଯେତେ ଟିକେ ଫେମସ୍ ହେଇ ଯାଉଛି ସେଇ ଜାଗା ସେତେ ଖରାପ ହେଇଯାଉଛି ଲୋକମାନେ ସେ ଜାଗା କୁ ଆସିକି ବହୁତ୍ ଖରାପ କରିଦଉଛନ୍ତି।
ସାଙ୍ଗମାନଙ୍କ ସହ ସାଙ୍ଗମାନଙ୍କ ସହ ହଁ ମାନେ ଜାଗା ଅନୁଭବ କିଛି ଜୀବନରେ ସ୍ମୃ ସ୍ମୃତି। ସ୍ମୃତି କିଛି ମାନେ କୋଉଠି ଭୁଜି ଭୁଜି କରିଥିବେ।
ହଁ ଝାଡେଶ୍ଵର ଟେ ହେଇଚି ଆମର ସେମିତି ହେଇଥିଲା।। ଆଉ
ଖାଲି କହ କେମିତି କରିଥିଲା
ସାରଙ୍କୁ ନେଇକି ଦେଇଥିଲା ଭୋଜି।
ପରିବେଶ ଦେଖିଛନ୍ତି ଏ ଜାଗା କଣ କଣ ଆଉ କେମିତି କଣ
ହଁ ଏ ପରିବେଶ ତ ଠିକ୍ ଠାକ୍। ସେମିତି କିଛି ନାହିଁ ସାଙ୍ଗସାଥିଙ୍କ ସହିତ ଥିଲେ ଜିମିତିଆ ଜାଗାରେ ବି ହେଲେ ଗୋଟେ ଭୋ ଜି ହେଇଯାଉଛି।
ଆପଣ ମାନେ ଆଉ କଣ ମାନେ ଆପଣ ସକାଳୁ ଟିକେ ଏକ୍ସରସାଇଜ୍ କ
ବର୍ଷା ହଉଛି ଏକ୍ସରସାଇଜ୍ ଆଉ ହଉନି ଆଉ ଆଉ କଣ ଆଉ ହ ହଉନି ଆଉ ଟାଇମ୍ ହଉନି ବର୍ଷା ହେ
ସମୟ ହୋଉନି ଆଚ୍ଛା ଆଚ୍ଛା ବର୍ଷା ହେଇ ବର୍ଷା ନଥିଲା ବେଳେ କରନ୍ତି?
ହଁ ଯାଉଥିଲି ତାପରେ ମଝିରେ ବନ୍ଦ ହେଇଯାଉଥିଲା କଲେଜ ସାତଟା ରୁ ପଡି଼ଯିବ। ତ ସବୁ ସବୁ ହେଇକି ଆଉ ଟାଇମ୍ ବି ହୁଏନି।
କଣ ଆପଣଙ୍କୁ ଖାଇବାକୁ ଭଲ ଲାଗେ କଣ କରିବାକୁ ଭଲ ଲାଗେ?
ତାକୁ କଣ ବେଶୀ ଆଇ କିଛି ଜଣାନାହିଁ ଲୋଡେ
ହ୍ୟାଲୋ କୁହନ୍ତୁ, ହଁ କୁହନ୍ତୁ କଣ ଖାଇବାକୁ
ଆପଣଙ୍କ ସାଡେ ଭୁବନେଶ୍ୱରରେ କଣ ଫେମସ ଭଲ ମିଳୁଚି?
ଭୁବନେଶ୍ଵରରେ ସବୁ ଭୁବନେଶ୍ୱରରେ ସବୁ ଟିକେ ରେଟ୍ ଅଧିକ, କିନ୍ତୁ ସବୁ ଖାଇଆ ଯାଏ।
ହୁଁ ହୁଁ।
ନା।
ଏଁ ସବୁ ଭଲ ଲାଗେ ଖାଇଆକୁ ଇଏ କରିଆକୁ।
ହୁଁ-ହୁଁ-ହୁଁ। ଆଚ୍ଛା। ଗରମ ହଉଚି ନା ନାଇଁ ସେଠାରେ?
ଯେଉଁ ଦି ଦିନ ହେଲା ବର୍ଷା ପାଗ ଦେଇଛି ତ ସେଥିପାଇଁ ହଉ ହଉ ଆପଣଙ୍କ ସହ କଥା ହେଇକି ଭଲ ଲାଗିଲା।
ହଉ ହଉ ଧନ୍ୟବାଦ।
କାଟିବି କା